ହ୍ୟାଲୋ ଆଜ୍ଞା ଆଜ୍ଞା ନମସ୍କାର ଭାଇ କୁହନ୍ତୁ।
ହଁ ହଁ ନମସ୍କାର ମ୍ୟାଡ଼ାମ ଆଉ କଣ କରୁଥିଲେ ନା ବସିଇକି।
ଏ କିଛି ନେଇଁ ବସିକି ଏ ଶୋଇଥିଲି ଆଜିି ରବିବାର ଅଛି। ଛୁଟିବାର ତ କଲେଜ ନାହିଁ ଟିକେ ଶୋଇଥିଲି ଆଉ ମୋର ନିଜର ଯେତିକ ଜିନିଷ ଥିଲା ସଫାସଫି କରିକି କାମ ଟିକେ ସାରିକି ଶୋଇ ଥିଲି ଆଉ।
ହଁ। ଯାଆନ୍ତୁ ଏ ବର୍ଷା ପାାଗଦେ ଆପଣ ଆଡ ଭଲ ଭଲ ଲାଗୁଥିବ ଫୋନ ଦେଖିକି ଶୋଇବା ପାଇଁ ନାଇଁ।
ହୁଁତ ମତେ ଏ ଶୋଇବା ଟାଇମ ରେ କିଛି ଫୋନ ଦେଖିବାକୁ କଣ ଦେଖିବାକୁ ଭଲ ଲାଗେନି। ଏଠି ଶୋଇବି ପୁରା ନିଃଶବ୍ଦରେ ଶୋଇବି ମତେ ଶୋଇବାଟା ହଉଛି ମୋର ସବୁଠୁ। ପ୍ରିୟର ଦିନିଷ ମାନେ ପ୍ରିୟର କାମ ତ ମତେ ଶୋଇବା ଛଡା ଆଉ କିଛି ଦେଖାଯାଏନି ମୋତେଦି କିଏ କହିବ ଦିନ ରାତି ଚବିଶ ଘଣ୍ଟା ତୁ ମା ଶୋଇପଡ଼େ ମୁଁ ଶୋଇପଡ଼ିବି।
ନା ବହୁତ ଭଲ ଆଉ ତାପରେ ତାପରେ ତ ଆଉ ଆପଣଙ୍କ ରିତୁ ଭିତରେ କୋଉ ରିତୁ ଟା ଭଲ?
ମତେ ଋତୁ ଭିତରେ ବର୍ଷା ଋତୁଟି ବହୁତ ଭଲ ଲାଗେ ବୋଦା ହେବା ପାଇଁ ବହୁତ ଭଲ ଲାଗେ ଉ ଛୋଟବେେଳେ ବର୍ଷା ଋତୁ ଭଲ ଲାଗ ପସନ୍ଦ ହେଇଯାଇଛି ଏଇଥିପାଇଁ ବର୍ଷା ହେବ ସ୍କୁଲ ଯିବେନି। ସେ ଲ ସେଇଥି ପାଇଁ ବର୍ଷା ଋତୁଟି କିଭଲ ହେଇଯାଇଛି ଟିକେ ଛୋଟ ବଳୁ ଟିକେ ବର୍ଷା ଋତୁ ଉପରେ ଭଲ ପାଇବା ପଳେଇ ଆସିଛି ତୁ ବର୍ଷାଟି ଋତୁ ଭଲ ପାଇବାରେ ଅଛି ଆଉ।
ହଁ ଆପଣ ଟିକେ ଥଣ୍ଡା ହେଇଚି ଅଧିକା ହେଇଯାଇଛି କି।
ହଁ ସେମିତି ଟିକେ ଥଣ୍ଡା ଟିକେ ଟିକେ ହେଇଯାଇଛି ଆଉ।
ହୁଁ ଆପଣଙ୍କ କଣ୍ଠ ରୁ ଟିକେ ମୋଟା ଜି ହେଇଜି ଶବ୍ଦ ଆସୁଛି ଆଉ ତା ପରେ ତ ଉଁ ଆପଣ ଟେ ଟିକେ ଟିକେ ଯଦି ହବ ବଟିକା ହେରିକା ଖାଇକି ଟିକେ ସ ତ ରଇବେ।
ମୁଁ ମୁଁ ଔଷଧ ଖାଏ ନାହିଁ ମତେ ଔଷଧ ଖାଇବା ପାଇଁ ଭଲ ଲାଗେନି। ତ ଏମିତି କିଛି ଘରୋଇ ଉପଚାର ଯେମିତି କିି ଆ କଣ ତଣ୍ଡି ଦରଜ ହେଲେ ଲୁଣ ଗରମ ପାଣି ପାଟିରେ ଜଉ ପୁରେଇକି ଓହୋ ଗରଗଲିଙ୍ଗ କରନ୍ତି। ହୁଁ। ତ ତାପରେ ଆଉ କଣ ରହିଲା ତୁଳସୀ ମହୁ ମୁଁ ଖାଏ ଉଁ ତାରେ ଏମିତି କି! ମୁଁ ଔଷଧ ଖାଏନି। ମତେ ଭଲ ଲାଗେନି ମୋ ବାନ୍ତି ହେଇଯାଏ। ଏ ତା ପାଇଁ ବହୁତ ମାଡ ଗାଳି ଖାଏ। ଖାଏନୀ ଆଜ୍ଞା।
ଆଉଟା ବି କଣ ସୋରିଷ ତେଲ ଆଉ ଯଦି କଣ ରସୁଣ ହେରିକା ପକେଇକିବି, ସେଇଟା ପାଦର ମାରିଲେ ସେଇଟା ବି ଭଲ।
ହଁ, ହଁ, ହଁ ସୋରିଷ ତେଲ, ରସୁଣ ଆଉ କଣ କଳା ଜିରା। ପକେଇକି ଗରମ କରିକି। ଏଁ ପାଦରେ ତଳି ପାଦରେ ଭଲସେ ମାଲିସ୍ କରିଦେଲେ। ଅ ଥଣ୍ଡା କମିଯାଏ ଆଉ ପ୍ରଥମ ଜିନିଷ ହଉଛି ଘିଅ। ଘିଅକୁ ଯଦି ଆପଣ ଦେହରେ ଲଗେଇବେ ଥଣ୍ଡା ସମୟରେ ପାଦରେ ପିଠିରେ ଆ ତ ଥଣ୍ଡା ବହୁତ ଜଲଦି କମିଯାଏ।
ଓହୋ ଯାହା ହଉ ଆପଣ ସବୁ ଜିନିଷ ଜାଣିଛନ୍ତି। ମତେ ଭଲ ଲାଗୁଛି ଘରୋଇ ଉପଚାର କରି ଦେହକୁ ସୁସ୍ଥ ରଖନ୍ତୁ ବୁଝିଲେ।
ହୁଁ ଆଜ୍ଞା ଆଜ୍ଞା।
ହୁଁ ଆଉ ତା ସହ ଆଗୁକୁ ବର୍ଷାରେ କେବେ ଯାଇଛନ୍ତି ବହୁତ ଦୂର ବାଟ ବୁଲିବାକୁ ଯାହା ଫଳରେ ଆପଣଙ୍କୁ ଭଲ ଲାଗିଛି ମାନେ ବର୍ଷା ତିନି ତି ଦିନ ବାଇକ ହେରିକା ଯାଇଥେ ତିନି ତିନି ଦିନ ଆମକୁ ଭଲ ହେଇଛି।
ନିହାତି ନିହାତି ମୋ ବର୍ଷାରେ ତିନ୍ତି ତିନ୍ତି ବହୁତ ଜାଗା ଯାଇଛି ବହୁତ ଜାଗା ବୁଲିଛି ବି। ତ
ହୁଁ ତାର ଅଭିଜ୍ଞତା ଟା କିଛି କୁହନ୍ତୁ?
ଅଭିଜ୍ଞତା ହଉଛି ମତେ ବର୍ଷାରେ ଭିଜିବା ପାଇଁ ବହୁତ ଭଲ ଲାଗେ। ତ ଘରେ ଯେତେବେଳେ ଭାଇଙ୍କ ସହିତ ଯିବି ବାଇକରେ ଏ ଯୋଉ ଜାଗାରେ ମାନେ ରହିବା ପାଇଁ ଜାଗା ନ ଥିବ ଗଛ ଗୁଛ ନଥିବ ଏନ ଏଚ ହୋଉ ଏମିତି ରୋଡ ହୋଉ। ଜାଗା ଆ ସେଇ ତ ଆମେ ରହିପାରିବୁନି ନା ତ ଗାଡି ଏ ଟିକେ ବେଘ ଗତିରେ ଏ ସ୍ପିଡ଼ରେ ମାନେ ଉଁ ଜୋରରେ ଚଲେଇକି ଆସୁ, ଆମେ ସେହି ସମୟରେ ମୋତେ ବହୁତ ବଢିଆ ଲାଗେ। ଲାଗେ ଉଁ ତାପରେ ଆଉ ଗୋଟେ କଥା। ଥା ହେଲା, ମୁଁ ଯେତେବେଳେ ହଷ୍ଟେଲରେ ରୁହେ, ତ ଯଦି ବର୍ଷା ହବ, ମାନେ ତ ମୁଁ ଉଁ ବାଲକୁନିରେ ଥିବି, ନହେଲେ ଛାତ ଉପରେ ଥିବି। ଉଁ ପୁରା ଓଦା ହୋଉଥିଲି ତାପରେ ଓଦା ହେଲା ପ ଫଳରୁ ମତେ ଜ୍ୱର ହୁଏ। ଉ ଥଣ୍ଡା ହୁଏ। ଏଁ ତଥାପି ମୁଁ ଓଦା ହୁଏ। ଉଁ, ବହୁତ ଗାଳି ବି ଶୁଣେ ଏଁ ତାପରେ ଆଉ ଗୋଟେ କଥା ହେଲା, କଲେଜ ଯେତେବେଳେ ଯାଏ, ବର୍ଷାରେ ଏ ମୁଁ ଗ ଯିବା ଟାଇମରେ ତ ଓଦା ହେଇପାରିବିନି ନା ଆଁ କ୍ଲାସ ଟା ବ ବସିବି ଆ ମାନେ ଉଁ ହଁ, ଅନକମ୍ଫର୍ଟେବଲ୍ ମାନେ ଭଲ ଲାଗିବନି, ତ ଉଁ ଆଁ ଯେତେବେଳେ ମୁଁ କଲେଜ କ୍ଲାସ ସାରିକି କି, ଘ ଆମେ ଆମ ରୁମ କୁ ଆସୁ, ଘରକୁ ଆସୁ ଅ ସେହି ସମୟରେ ଯଦି ବର୍ଷା ଦଉଥୁବ। ତ ମୋ ବ୍ୟାଗ ମୋ ଫୋନ ଅଁ ମୋବାଇଲ ଫୋନ ଅନ୍ୟ ପିଲାମାନଙ୍କୁ ଦେଇଦିଏ। ମୁଁ ରାସ୍ତାରେ ହେ ଏକୁଟିଆ ଓଦା ହେଇ ହେଇ ଆ
ଓହୋ ଓହୋ ଯାହା ତ ଆପଣଙ୍କ ବହୁତ ଭଲ ଭଲ ଅଭିଜ୍ଞତା ଅଛି ମତେ କଥା ଶୁଣି ଭଲ ଲାଗୁଛି ବୁଝିଲେ ଆଉ ତା ସହ
ଆପଣ ଧର କେତେବେଳେ କଲେଜରୁ ଆସିଲା ବେଳେ ଓଦା ହେଇକି ଆସନ୍ତୁ।
କଲା। ଆମେ ଯୁକ୍ତ ଦୁଇ ସମୟ ପାଠ ମାନେ ମାନେ ଯେତେବେଳେ ଯାଉଥିଲୁ କଲେଜ ସେତେବେଳେ ସାଇକେଲ ଯାଉଥିଲୁ ବୁଝିଲେ।
ନା ମୁଁ ବି ସାଇକେଲରେ ଯାଉଥିଲ ଯେତେବେଳେ ଯୁକ୍ତ ଦୁଇ ପଢୁଥିଲି।
ଆମ ଘରଠୁ ପାଞ୍ଚରୁ ଛଅ କିଲୋମିଟର ବାଟ ଥିଲା ବୁଝିଲେ ପାଞ୍ଚରୁ ଛଅ କିଲୋମି ଥିଲା ବେ ଆମେ ସେତେବେଳେ ଯାଉଥିଲେ ଆମ ଗାଁ ରୁ ଖାଲି ଛଅ ସାତ ଜଣ ବୁଝିଲେ। ଛଅ ସାତ ଜଣ ଗଲା ଭିତରେ ଆମେ ଯୋଉ ଯେତେବେଳେ ଆସିବେ ଯେହେତୁ ସନ ମାନେ ଚାରିଟା ବେଳ ଟାଇମ ରେ ବର୍ଷା ହୁଏ। ବୁଝିଲେ? ଦିଟା ତିନିଟା ସେଇ ଟାଇମ ରେ ମାନେ ଯଦି ଆମକୁ ବିଜୁଳି ଘଡଘଡି ମାଡୁ ନଥାଏ ଆମେ ତାହେଲେ ଯଦି ପାକ ଉଁ ତିନ୍ତିବାକୁ ପସନ୍ଦ କରୁ ହଁ ତିନ୍ତିଆ ନା ତିନ୍ତିକି ଆସୁ ସେ ଯଦି ବିଜୁଳି ଘଡଘଡି ହେରିକା ମାରୁଥାଏ ତାହେଲେ ଗୋଟେ ଜାଗା ରହିବାକୁ ଆମେ ସୁୁରକ୍ଷିତ। ଜାଗାରେ ରହିଯାଉ ଯାହା ଫଳ ରେ ଆମେ ଜୀବନ କୁ ସୁରକ୍ଷା ଭାବରେ ରଖିପାରିବୁ ବୋଲି ଆମେ ସେଇ ସେମାନେ ନିରାପଦ ଜେଗାକୁ ଆମେ ବାଛୁ ଆଉ ବୁଝିଲେ। ଆଉ ତା ଆମେ ବି ତା ସହ ଯେତେବେଳେ ତିନ୍ତିକି ଆସିଥାଉ ଆମେ କୌଣସି ସ୍ମୃତି ପାଇଁ ଫ ଫଟୋ ଉଠଉ ବୁଝିପାଇଲେ? ଯାହା ଫଳରେ ଆମକୁ ବହୁତୁ ମଧ୍ୟ ଖୁସି ଲାଗେ। ଏବଂ ବେଳେ ବେଳେ ଆମେ ହ୍ୱାଟ୍ସପରେ ଆଣି ଷ୍ଟାଟସ ଦଉ ଯାହାଫଳରେ କି ମତେ ଭଲ ଲାଗେ। ଟା ମୁଁ ଏବେ ଏବେ ଷ୍ଟାଟସ୍ ଆମେ ତ ଦଉନୁ ଆଉ ଟିକେ ଟିକେ ବହୁତୁ ମାସକୁ ଥରେ ଦଉଚୁ ଯାହା ଫଳରେ ମତେ ଭଲ ଲାଗେ। ଏମତି ଆଉ ଆପଣ କଣ କୁହ ଷ୍ଟାଟସ୍ ରେ ଦିଅନ୍ତି ନା ଦିଅନ୍ତି ନି?
ହଁ ମୁଁ ଦିଏ ଅଁ ହଁ ମୁଁ ଦିଏ ଷ୍ଟାଟସ୍। ଅଁ ହ୍ବାଟସପରେ ଷ୍ଟାଟସ୍ ଟି ଟିକେ ବହୁତ କମ୍ ଦିଏ ଇନଷ୍ଟାରେ ଟିକେ ଅଧିକା ଦିଏ ଉଁ ଆଉ ଟିକେ ଉଁ ମତେ ବର୍ଷାରେ ଓଦା ହବା ପାଇଁ ବହୁତ ଭଲ ଲାଗେ। ବର୍ଷାରେ ଓ ଓଦା ହଉଥିବା ସମୟରେ ମୋର ବହୁତ ସ୍ମୃତିକୁ ମୁଁ ସାଇତିକି ରଖେ। ଚି ମୋବାଇଲ ଫୋନ ଦ୍ଵାରା ଅଁ ଫ ଫଟୋ ଏମିତି କି ଫଟୋ ହଉ ଭିଡିଓ ହଉ ଅ ଏମିତି ବହୁତ କିଛି ଏ ତାକୁ ସ୍ମୁ ତିକୁ ସାଇତିିକି ରଖିଛି ଉଁ। କୁ ବ ବ ଉଁ ଯୋଉ ସମୟରେ ଯୋଉ ଫଟୋ ଦବା ଦରକାର ମାନେ ଏମିତି ଏ ସମୟ ଦେଖିକି ବର୍ଷା ହଉଥୁବ। ଅଁ ବର୍ଷା ସମୟରେ ବର୍ଷାରେ ଓଦା ହଉଥିବା ସମୟରେ ଗୋଟେ ଫଟୋ।
ଆ ତା ଗୀତ ଲଗେଇ କି।
ଆଜ୍ଞା ସେମିତି ମତେ ଦବାକୁ ବହୁତ ଭଲ ଲାଗେ।
ବହୁତ ଉତ୍ତମ ଉତ୍ତମ। ହଁ ଆଉ ତାସହ ଆପଣଙ୍କ ଆଜ ଆଜି ଯେମିତି ପାଗ ଦେଇଛି ଆପଣ କଣ ଖାଇବାକୁ ଇଚ୍ଛା ହଉଛି?
ଉଁ ସତ କଥା ହଉଛି ମତେ ଏ ଖାଇବା ପାଇଁ ଇଚ୍ଛା ହୁଏନି ମୁଁ ଏତେ ମାନେ ଖାଇବା ପସନ୍ଦ କରେନି ଉଁ ମୁଁ ଖାଦ୍ୟ ଟା ବହୁତ କଷ୍ଟରେ ଖାଏ ଏ ତାପରେ ଉଁ ଏମିତି କିଛି ନାହିଁ ମୁଁ ଟିକେ ଉଁ ମତେ ଚକଲେଟ ହେଲେ କୁର୍ କୁରେ ଚକଲେଟ ହେଲେ ଏଗୁଡା ମୋର ମାନେ ସବୁ କିଛି ମିଳିଯାଏ ମତେ ଲାଗେ ଉଁ ଏ ଏଇ ଯୋଉ ଛଡା ମତେ ଆଇସ୍କ୍ରିମ ଏ ଏଇ ଜିନିଷ ଗୁଡା ଟିକେ ମୁଁ ବେଶୀ ଖାଏ ନହେଲେ କୌଣସିି ଜିନିଷ ମୁଁ ଏତେ ଖାଏନି।
ହ ହ। ଆପଣଙ୍କୁ ଶୀତଦିନେ ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହୁଏ ନା ଉତ୍ସା ହୁଏ ନା?
ମୁଁ ଶୀତ, ବର୍ଷା, ଖରା ଆଇସ୍କ୍ରିମ୍ ମୁଁ ସବୁଦିନ ଖାଏ।
ତାହେଲେ ବହୁତ ଭଲ। କାହିଁ କହିଲେ? ଲୋକମାନେ ଦେଖନ୍ତୁ ଖରା ଦିନେ କହିବେ ଆଇସ୍କ୍ରିମ ଖାଇବା ଖରା ଦିନେ ଖାଇବା ସେଇଟା ଗୋଟେ ସାଧାରଣ କଥା। ମୁଁ କଣ କହିଲି ଦେଖନ୍ତୁ ଟିକେ ଲୋକ ଗୁରା ଯୋଉଗୁରା କରୁଥିବେ ସେଇଗୁରା କରିବ। କରିବ ମାନେ ଯଉ ଲୋକଗୁରା କରୁନାହାନ୍ତି ସେଇ ଗୁରା କରିବାକୁ ମୋତେ ଟିକେ ଇଚ୍ଛା ଥାଏ ଯେମିତି ଶୀତ ଦିନେ ଖାଇବେନି ମୋତେ ଶୀ ଶିତ ଦିନ ରେ ମୁଁ ଖାଏ ଏମିତିଆ ଟାଇପ ର ସେଇ ଟାଇମ୍ ରେ ମତେ ଟିକେ ଭଲ ଲାଗେ।
ଥଣ୍ଡା ହେଇଥାଏ ତଣ୍ଟି ଦରଜ ହେଇଥାଏ ମିଝିରେ ଥରେ ଏ ଉଁ ବହୁତ ଦେହ ଖରାପ ହେଇଯାଇଥିଲା ମୁଁ ମେଡିକାଲ ଯାଇଥିଲି ସାଲାଇନ ବି ଲାଗିଥିଲା ମୋ ଦେହରେ। ତ ସେଇ ସମୟରେ ମୁଁ କୋଲଡ୍ରିଙ୍କ ଯୋଉ ଥଣ୍ଡା। ଆଇସ୍କ୍ରିମ୍ ଖାଇକି ଆ ମାର୍କେଟରୁ ଯାଇକି ବଜାର ରୁ ଉଁ ତ ଘରେ କେହି ଜାଣିନାହାନ୍ତି। ଏଇ ଆମ ହଷ୍ଟେଲରେ। ଏ କୌଣସି ସାଙ୍ଗସାଥି ମାନେ କେହି ଯାଇନାହାନ୍ତି। ଆଉ ମତେ ଭଲ ଲାଗେ ଇଚ୍ଛା ଯୋଉଟା ହେଇଛି ମାନେ ମୁଁ କରିବି ଦେହ ତ ଏମିତିରେ ଖରାପ ହେଇଛି ସାଲାଇନ ତ ଲାଗିଛି ହେଲା ଆଉ ଗୋଟେ ଲାଗିବ ଏମିତି
ଓହୋ ଯାହା ହଉ ବହୁତ ଭଲ ବହୁତ
ନୂଆ ଆଜ୍ଞା।
ହୁଁ ହୁଁ। ଆଉ କେବେ ବୁଲିବାକୁ ଯିବେ ଆଜି ଭାବିଚନ୍ତି ଏହିକିନା ମାନେ ବର୍ଷା ପାଇଁ କି ଆପଣଙ୍କ ଯୋଜନା ତା ରଦ୍ଧ କରି ଦେଇଚନ୍ତି।
ଯୋଜନା ଅର୍ଥ ନୁହେଁ ଏ ଆଜି ଭାବି ଚି ରବିବାର ଆଜି। ମୁଁ ପୁରା ମା-ମନ ସ୍ଥିର କରୁଚି ଆଜି ମୁଁ ପୁରା ଶୋଇବି। ରବିବାର ମାନେ ଆଜି ପୁରା ଦିନ ଟା ଶୋଇବି। କିଏ ଫୋନ କଲେ କାହା ଫୋନ୍ ଉଠେଇବିନି ମୋବାଇଲ ଦେଖିବିନି କି କିଛି କରିବିନି ଏ ଖାଲି ଖାଇବି ଶୋଇବି ଖାଲି ଖାଇବି ଶୋଇବି। ହୁଁ।
ହୁଁ ହୁଁ ଆଉ ଆଉ କୌଣସି ଲକ୍ଷ୍ୟ ଅଛି? ଆପଣ ମାନେ ଇଚ୍ଛା ଟା କଣ ଥାଏ ମାନେ କି ତର ସାଧାରଣ ଡିନର ରେ ଆପଣ କଣ କରିବେ ବସନ୍ତୁ
ଏ କିଛି ନାହିଁ ମୁଁ ମୋ ନିଜ କର୍ମରେ ବ୍ୟସ୍ତ ଥାଏ। ଏ ମୋର ଅଁ ପାଠ ପଢ଼ା ବା ମୋ ପାଠ ପଢା ଖାଇବା ଶୋଇବା। ହଁ ଏତିକି ଆଉ କିଛି ନାହିଁ। ଆଉ ଅଛି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆପଣ କେତବେଳେ ଫାଙ୍କା ହେଇକି ମତେ କଲ କରିବେ।
ହୁଁ।
ରଖୁଚି ରଖୁଚି ଧନ୍ୟବାଦ।
ଧନ୍ୟ।